ହଁ ମାତାଦି।
ହରେ କୃଷ୍ଣ।
ହୁଁ ଖାଇସାରିଲେଣି?
ହ୍ୟାଲୋ।
ମୁଁ ବୋଲେ ଖାଇସାରିଲେଣି?
ହଁ ଗୋଟେ କିଏ କଲ୍ କରିଚି। ହଁ ଖାଇସାରିଲି ଆପଣ?
ହଁ ମୁଁ ଖାଇସାରିକି ଶୋଇଲିଣି।
ଓ ଆଉ ଗୋଟେ କଲ୍ ଚାଲି ଆସିଥିଲା ତ ସେଇ ଡିଷ୍ଟର୍ବ ହେଇଗଲା।
କଣ ଖାଇଲେ?
ଆଉ ରୁଟି ଯେଉଁ ବଡ଼ସୋଲା ଛୋଲେ ମୋ ବାପାଙ୍କୁ ମୁ ଆପଣ କଣ ଖାଇଛନ୍ତି?
ଆମର ରୁଟି କ୍ଷୀର ଆଳୁ ଭର୍ତା। ଆମର ଯେହେତୁ ଗାଈ ଦୋଳ ପ୍ରତ୍ୟେକ ଦିନ ଆମର ରୁ ବିଷତ କ୍ଷୀରଟା ଆମର ସାଧାରଣତଃ ରହେ। ଖାଲି ରୁଟି କ୍ଷୀର ମୋ ଦାଦା ଗୋଟେ ଅଛନ୍ତି ଖାଲି ରୁଟି ଖାଲି ଖାଇଦିଅନ୍ତି। ଆଉ ମୋର ତ ରୁଟି ସାଙ୍ଗକୁ କ୍ଷୀର। ହଦା ସାଙ୍କୁ ଗୋଟେ ଆଉ କିଛି ଖାଇବା ନହେଲେ ମୋର ଜୀବନି।
ଆଜ୍ଞା।
ଆପଣଙ୍କର
ହଁ ଆମର କ୍ଷୀର ଆଉ ଗାଈ ଆଜ୍ଞା।
କ୍ଷୀର ନର୍ମାଲି ଆପଣ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଭଲ ଲାଗେ ନା ସବୁଠାରୁ।
ହୁଁ ଭଲ ଲାଗେ ଯେ ମୋଟା ହେଇଯାଉଛି ସେ କ୍ଷୀର ଫିର ମୁ କିଛି ଖାଉନି। ଆଉ କାଲି ସ୍ନାନ ପୂର୍ଣ୍ଣିମାରେ କଣ କେମିତି ପୂଜା କଲେ କଣ କେମିତି ଭୋଜି ଭୋଜି ଥିଲା ନା ଗାଁରେ
କାଲି ସ୍ନାନ ପୂର୍ଣ୍ଣିମାରେ ତ ସକାଳୁ ଉଠିକି ମୁଁ ତ ନର୍ମାଲି ଗାଧେଇକି ଠାକୁର ପୂଜା କରେ ପ୍ରତ୍ୟେକ ଦିନ ଯେମିତି କରେ ମୁଁ। ଠାକୁର ପୂଜା କର ସାରିକି ମୋ ନିତ୍ୟ କର୍ମରେ ମୁଁ ଚାଲିଲି ଡିଉଟି ଚାଲିଲି ଉଁ ଡି ଧାମ ଇଚ୍ଛା ତ ଥିଲା ଆଜ୍ଞା। ହଁ ମୁଁ ବାହାରେ ଚାକିରୀ କରେ ଆଜ୍ଞା। ଇଚ୍ଛା ତ ଥିଲା ଆ ପୁରୀ ଧାମକୁ ଯିବାକୁ। ପ୍ରତ୍ୟେକ ବର୍ଷ ଆମେ ଏମିତି ପୁରୀ ଯାଉ। ଭଗବାନଙ୍କର ବୋଧେ ତୋର ଡୋରି ନଥିଲା ହଁ ମାନେ ପ୍ରତ୍ୟେକ ବର୍ଷ ଆମେ ଯାଉ ପୁରୀ ଯାଉ। ଏବର୍ଷ ମୁଁ ଯାଇପାରିଲିନି ଆମର ଗୋଟେ କୀର୍ତ୍ତନ ମଣ୍ଡଳୀ ଅଛି ବୁଝିଲେ କି।
ଆଜ୍ଞା ଆଜ୍ଞା।
ଆପଣ ଜାଣିଥିବେ ଯୋଉଟା କି ଅଷ୍ଟ ପ୍ରହରୀ ଆପଣଙ୍କ ସିଆଡେ ହୁଏନା।
ହଁ ହଁ ଅଷ୍ଟପହରି।
ଆଚ୍ଛା ସେଠି ଅଷ୍ଟପ ଆମର ସେଠି ଅଷ୍ଟପହରି ଆମେ ପ୍ରତ୍ୟେକ ବର୍ଷ ଯାାଉ। ଏ ବର୍ଷ
କଉ ଡିଷ୍ଟିକ କଉ ଡିଷ୍ଟିକ ଆପଣଙ୍କ
ଭଦ୍ରକ।
ଭଦ୍ରକ ଡିଷ୍ଟ୍ରିକ୍ଟ।
ଜାଣିଛନ୍ତି ନା।
ଆଜ୍ଞା ଆଜ୍ଞା ଭଦ୍ରକ ମୁଁ ଜଣେ ଆମର ବାପଘର ବା ଯାଜପୁର ଟାଉନ।
ହଁ ହଁ। ତ ଆମର ସେ କୀର୍ତ୍ତନ ମଣ୍ଡଳୀରେ ଆମେ ସମସ୍ତେ ଯାଉ କୀର୍ତନମଣ୍ଡଳୀ ଷ୍ଟାଫ୍ ଅଲଗା ଯାଆନ୍ତି। ଆମେ ଗାଁ ପିଲା ଅଲଗା ଯାଉ। ଏଥର ଗାଁ ପିଲା ଗଲେ। ମୋତେ କହିଲେ ଆଉ ମୋର ନିଜର କିଛି କାମ ଥିଲା ବୋଲି ମୁଁ ସେଥିପାଇଁ ଯାଇପାରିଲିନି ଇଚ୍ଛା ଏଥର ଥିଲା କି ସ୍ନାନ ପୂର୍ଣ୍ଣିମାରେ ଗୋଟେ ସାଙ୍ଗ ହଁ ଡାକୁଥିଲା ଯିବି ବୋଲି ମୁଁ କରିବା ନିଜ କର୍ମ କ୍ଷେତ୍ରରେ ଅଫିସ୍ କର୍ମ ପରିବାର
ବାହାରେ ମାନେ କଉଠି ଜବ୍ କରଚନ୍ତି କଟକ ନା ଭୁବନେଶ୍ୱର ନା କଉଠି?
ଆଜ୍ଞା? କଟକରେ ମୁଁ କଟକରେ ଜବ କରୁଚି
ଆଚ୍ଛା।
ତ ସମୟ ଦେଇ ହେଉନି ହୁଁ ଯଉଁଥିପାଇଁ ଭଗବାନଙ୍କର ଆପଣ ଯାଇଚନ୍ତି ନା କେବେ ପୁରୀ?
ହଁ ପୁରୀ ଯିଅବେଳେ ଯାଇଚି ଦି ତିନି ଥର ଯାଇଚି। ଆଉ ବାହା ହେଲା ପରେ ଥରେ ଯାଇଚି ଆଉ।
ଅଚ୍ଛା।
ବାହା ହେଇଚି ଢେଙ୍କାନାଳ ଭୁବନ। ଜାଣିଥିବେ ବୋଧେ ଆପଣ?
ଆଜ୍ଞା।
ଢେଙ୍କାନାଳ ଭୁବନ ଜାଣିଥିବେ?
ତୁଗୋ ଜଗନ୍ନାଥ ମନ୍ଦିରର ଆପଣଙ୍କୁ ସବୁଠୁ ଉଁ କୋଉ ଜାଗାଟା ଭଲ ଲାଗେ?
ଜଗନ୍ନାଥ ମନ୍ଦିର ମାନେ ପୁରୀ କଥା କହୁଛନ୍ତି ତ? ପୁରୀ କଥା କହୁଚି ପୁରୀ କଥା କହୁଛନ୍ତି ତ?
ଆଜ୍ଞା।
ପୁଲିଲେ ସବୁ ତ ଭଲ ଲାଗେ ଏସ ସବୁ କିିଛି ଭଲ ଲାଗେ ସେଠି ସବୁତ ଠାକୁର ମନ୍ଦିର।
ଆପଣ
ସମୁଦ୍ର ସବୁ ଭଲ ଲାଗେସେ ହଁ ମୁଁ ପୁରୀ ତଥାପି ଯାଇଥଥିଲି ନୂଆ ବାହା ହେଇଥିଲି ପାଞ୍ଚ ବର୍ଷ ହେଲାଣି ବାହାଘର ନୂଆ ବାହାଘର ହେଇ ଯାଇଥିନି ଆଉ ଏବେ ଯାଇନି ଆଉ।
ଯାଇନାହାନ୍ତି ମାନେ ପୁରୀର ବହୁତ କିଛି ତାର
ହଁ ଏବେ ଡେଭଲପମେଣ୍ଟ ହେଇଯିବ ଆଉ ମୁଁ ଆଉ ଯାଇନି ଆଉ।
ଯଦି ବି କେବେ ଯାଆନ୍ତି ପୁରୀର ଦକ୍ଷିଣଦ୍ୱାର ଗୋଟେ ଅଛି ଗୋପୀନାଥ ଆଶ୍ରମ ମଠ ହୁଁ ଠିକ୍ ଅଛି ସେଠି ଆପଣ ରହିବେ ସେଠି ବହୁତ କମ୍ ମୂଲ୍ୟରେ ଆପଣଙ୍କୁ ରୁମ ମିଳିଯିବ। ଉଁ ଆପଣଙ୍କୁ ସାଧାରଣତଃ ଯଦି ଆପଣ ଅଲଗା ନନ୍ ଏସି ରୁମ୍ ବି ନିଅନ୍ତି ପାଞ୍ଚଶହ ଟଙ୍କା କିନ୍ତୁ ସେଠି ତିନିଶହ ଟଙ୍କା ଅଛି ନିଅନ୍ତି। ଆମେ ଯେହେତୁ ପ୍ରତ୍ୟେକ ବର୍ଷ ଯାଉ ଏଠୁ ବାହାରିଲା ପୂର୍ବରୁ ଆମେ ହ ସେ ଗୁରୁଙ୍କୁ କଲ୍ କରିଦଉ କି ଆମେ ଏମିତି ଭଦ୍ରକରୁ ବାହାରିଲୁ। ଆପଣ ଯେମିତି ପ ଆମେ ନା ଏପ୍ରିଲେ ଯାଉ ଆମର ଅଷ୍ଟପ୍ରହରୀଟା ହୁଏ ଏପ୍ରିଲରେ ଆ ମେ ଟ୍ରିକ ପରୀକ୍ଷା ଜଷ୍ଟ୍ ମେଟ ମେଟ୍ରିପ ଆମ ସରେ ନା।
ଆଜ୍ଞା।
ହଁ ତ ହୁଁ ସେ ଏପ୍ରିଲେ ଆମେ ବାହାରୁ ଆମ କୀର୍ତ୍ତନ ଦଳିଆ ଯାଆନ୍ତି ନଅ ଦଶ ଜଣ ଯାଆନ୍ତି ଗୋଟେ ବୋଲର ଆ ଆମେ ଗାଁ ପିଲା ଯେ ସବୁ ଯାଆନ୍ ତିନ୍ କୀର୍ତନ ଯେହତୁ ଗାଁ ପିଲା ଯେହତୁ ଗାଁ ଲୋକ ଯେହେତୁ ଯଆନ୍ତି ଉଁ କୀର୍ତ୍ତନିଆର ଆମେ ତାଙ୍କ ପଛେ ପଛେ ଯାଉ ଆଉ କ।
ଉହୁଁ। ଆଉ କୋଉ ମନ୍ଦିର
ଅଭଡ଼ା ଆପଣ ଉଁ ଭଲ ଆପଣ ବ ଯଉ ଲାଷ୍ଟ ଟାଇମ୍ ଯଉ ଯାଇଥିଲେ ଅବଡ଼ା ଖାଇଥିଲେ ନା?
ହଁ ଅଭଡା ଆମର ଫ୍ୟାମିଲି ଆଇଥନି ସବୁ ଅଭଡା ଖାଇଛି
ଅବଢ଼ା କେମିତି ଲାଗେ ଆପଣକୁ ମାନେ କଉଁଥିରେ ତା ତିଆରି ତା ବିଷୟରେ କିଛି ଅଭିଜ୍ଞତା କିଛି କହିବେନି?
ଅବଢା ତ ବହୁତ ଭଲ ଲାଗେ ଠାକୁରଙ୍କ ଅ ଜ ଅଭଡ଼ା ଆଉ ଡଙ୍କ ତୋରାଣୀ। ଏଟା ସବ ବଢିଆ ଲାଗେ ସେ
ଆଚ୍ଛା।
ଆଉ କଉ ମନ୍ଦିର ଯାଇଛନ୍ତି ତାରିଣୀ ଫାରିଣୀ?
ତାରିଣୀର ତାରିଣୀ ତ ମୁଁ ତାରିଣୀର ତାରିଣୀ ମୁଁ ଯାଇଥିଲି ଏଇ ହବ। ଉଁ ମାସେ ତଳେ ଯାଇଥିଲି ଆମର ଗୋଟେ ଯୁବ ସଂଘ ଗ୍ରୁପ୍ ଗୋଟେ ଅଛି। ଠିକ୍ ଅଛି। ଆମେ ସେ ଗ୍ରୁଫରେ ପ୍ରତ୍ୟେକ ବର୍ଷ ଅ ମ ନୂଆବର୍ଷକୁ ଯାଉ। ନହେଲେ ଅଗଷ୍ଟ ପନ୍ଦରକୁ ଯାଉ ନୂଆ ନୂଆ ଜାଗା କିନ୍ତୁ ଏଥର ତାରିଣୀ ଏଇଥିପାଇଁ ଯାଇଥିଲୁ ଜଣଙ୍କର ଉଁ ଉଁ ବାପାଙ୍କର ଶ୍ରାଦ୍ଧ ଥିଲା ସେ ଶ୍ରାଦ୍ଧ ଅ ସାରିକି ତା ପରଦିନ ଆମେ ଯାଇଥିଲୁ ସେ ତା ପୂର୍ବ ରାତିରେ ଏମିତି ଏନ୍ତି ଗୋଟେ ଆମ ଗ୍ରୁପ୍ ଅଛି। ସେଥିରେ ସେ ମେସେଜ୍ ଗୋଟେ ଡ୍ରପ୍ କରିଥିଲେ। ଯେନ୍ତି ଆସନ୍ତା କାଲି ଆଁ ତାରିଣୀ ଯିବା ପାଇଁ। ହୁଁ ସଡ଼ନ ବାହାରିଲୁ ଗଲୁ ତାରିଣୀରେ ସେଠି ମୋତେ ଗୋଟେ ଜିନିଷ ଭଲ ଲାଗେ ଆମେ ପୁଣି କେତେବେଳେ ଯାଇଥିଲୁ।
ହୁଁ।
ଆଳତିୀ ସମୟରେ ମା ତାରିଣୀଙ୍କର ଆଳ ଳତି ସମୟ ଯଉଁ ଶାନ୍ତି ଲାଗେ। ଆମେ ପାଖାପାଖି ହବ ଉଁ ତିରିଶ ମିନିଟ୍ ଭଳିଆ ହେବ ଆମେ ବସିଲୁ ସେଟି। ଆଳତି ନେଇ ସାରିଲା ପରେ ଆଳତିରେ ଯଉ ସବୁ ବନ୍ଧା ହୁଏ ତାଙ୍କର କଣ ଯୋଉଟା କି ଠାକୁରଙ୍କର ଯୋଉଟା ଯୋଉ ପିନ୍ଧନ୍ତି ଶାଢ଼ୀ ଛୋଟ ଶାଢ଼ୀ ଯୋଉ
ଆଜ୍ଞା ଆଜ୍ଞା।
ଆ ମୋର ଗୋଟେ ବଡ଼ ଭାଇ ହେବେ ତାଙ୍କ ନାଁ ଗେଡ଼ୁ ଭାଇ। ସେ ପାଖା ଆଖି ବୋଧେ ତିରିଶ ଟା ଖନୁ ନେଇକି ପଳେଇ ଆସିଲା ବ୍ରାହ୍ମଣକୁ ମାଗିଲେ। କେମିତି ଆମକୁ ଦିଅନ୍ତୁ ଆମେ ଆ ଆମେ ଆସୁ ପନ୍ଦର କୋଡ଼ିଏ ଜଣ ଆସୁ ଦିଅନ୍ତୁ। ଆ ସବୁଠୁ ତାଧେର ଗୋଟ ଭଲ ଲାଗିଲା କଣ ସେଠୁ ମା ତାରିଣୀଙ୍କୁ ଦର୍ଶନ କରିକି। ଆଉ ଖାସ୍ କରିକି ଆଳତି ସମୟରେ। ସେଠୁ ଦର୍ଶନ କରିକି ଆସିଲା ପରେ ଯେହେତୁ ସେ ସବୁ ଶାଢୀ ଜା ନେଇକି ଆସିଲେ ଯେଉଁ ଛୋଟ ଶାଢ଼ୀ କଣ କୁହନ୍ତି ଏଇଟା?
ଅଟ ଶାଢ଼ୀ।
ମାନେ ଯେଉଁ ଠାକୁରଙ୍କ ଉପରେ ଯେଉଁ ଚଢ଼େ ପତକା ଟାଇପ୍ ର।
ହଁ ହଁ।
ଯାହା ବି ହେଉ ତ ମୁଁ ସେ ତା ତଳେ ସେ ଉଁ ଭାଇ ନେଇକି ଆସିଲେ। ସେପଟରୁ ଅ ଅନ୍ୟ ଲୋକମାନେ ବି ଥିଲେ। ତାକୁ ଟଣ ଓଟ୍ରା କଲେ କି ଆମକୁ ଦିଅ ଆମେ । ଟା ଦେବି କିଏ କହିଲା ଦିଇଶ ଟଙ୍କା ଦେବି। ତ ଆମେ କହିଲୁ ଆମେ ତ ବ୍ରାହ୍ମଣ ପାଖରୁ ଆଣିଛୁ ଆମେ ତ ବି କିପାରିବୁନି ନା ଆମେ ଏମିତିରେ ବି ଦଶ ପନ୍ଦର ପନ୍ଦ କୋଡ଼ିଏ ଜଣ ଯାଇଥିଲୁ ଯେହେତୁ ଅ ମୁଁ ବି କହିଲି ମୋର ଘର ପାଡରେ ମୋର ଟେ ସାଙ୍ଗ ଅଛି। ମୁଁ ତାଡେ ନେଇକି ଦେବି ତାକୁ କଇକି ଦେବି ଆଉ ଏମିତି ବି ଆଉ ଜଣେ ଦି ତିନି ଜଣ ନେଇଗଲେ ସରିଗଲା ତ ମେନ୍ ଜିନିଷ ହେଉଛି ତାରିଣୀର ଯେଉଁ ଲୋକ ସବୁ ମାନସିକ ରଖିଥାନ୍ତି। ସେଠି ଗୋଟେ ଦେଖିଲୁ ଗୋଟେ ସ୍ତ୍ରୀ ଲୋକ ମୁଣ୍ଡର ଗୋଟ ଗୋଟ ଜୁଆର ହେଇକି ସେଇ ଜିନିଷଟା ଦେଖିବାକୁ ବହୁତ ଖୁସି ଆଉ ଆନନ୍ଦ।
ଆଉ ଆଉ ଯାଜପୁର ଟାଉନ ବିରଜା କ୍ଷେତ୍ର ସେଠି ଯାଇଛନ୍ତି।
ସେ ଯେଉଁ ଖୁସି ତାକୁ ଆମେ ଦେଖିଲୁ ତାକୁ ପଚାରିଲୁ ହଁ କି କେମିତି ଲାଗିଲା ଆମ ପିଟପରେ ବୁଝିଲେ କି?
ଆଜଇ
ହଁ ସେ କହିଲା କି ହଁ ଖୁସି ଲାଗିଲା ଆପଣ ବି ହୁଁ ଆସନ୍ତୁ ମାଂସିକ ରଖିକି ନଡିଆ ପିଟନ୍ତୁ। ଦେଖିବେ ଆପଙ୍କ ମାନସିକ ହେବ ଆତ୍ମାକୁ ବି ଶାନ୍ତି ଲାଗିବ। ନା ତାରିମିଲ ତ
ଆଉ ଯାଜପୁର ଯାଜପୁର ଡିଷ୍ଟ୍ରିକ୍ ବିରାଲା ମନ୍ଦିର ଯାଇଛନ୍ତି। ହ୍ୟାଲୋ।
ମୁଁ ଯାଇଥିଲି। ଗତ ଦୁଇ ବର୍ଷ ତଳେ ମୁଁ ବିରଜାଙ୍କୁ ଦର୍ଶନ କରିଥିଲି। ମଥିଲା ଏବେ ବି ଯିବା ପାଇଁ।
ହଁ ଜବ୍ କରିଛନ୍ତି ଆଉ କୋଉଠି ଟାଇମ୍ ମିଳୁଥିବ।
ସମୟ ହେଇଗଣି ପୁନର୍ବାର କଥା ହେବା ଧନ୍ୟବାଦ ଶୁଭରାତ୍ରି।
ଜୋର